ହଁ କହ। ହସୁଚୁ କାଣଗିରି?
ସେଇଥିପାଇଁ ହସ ଲାଗୁଚି ହୁଁ ହୁଁ ଏଁ।
ଏ ସେମିତି ହବ ଟିକେ ପ୍ରଥମେ ପ୍ରଥମେ।
ମୋ ପାଇଁ ଗୋଆ ପ୍ଲାନ ଟା କହ। ହିଁ ହିଁ ହିଁ।
ଗୋଆ ପ୍ଲାନ ତ ବନାହେଇନି।
ଆଉ ସେ ଯୋଉ ପ୍ଲାନ୍ ବନାହେଇଚି କ।
ଆମର ବନା ହେଇଚି କୋରାପୁଟ ପ୍ଲାନ୍ ଆଉ ବ ରାମେଶ୍ଵରମ ପ୍ଲାନ।
ଆଉ ଚିଲିକା କାଲକାଟା?
ଚିଲିକା ଟା ତ ଏଇ ବର୍ଷ ଯିବା।
ହୁଁ।
ଏ ରବିବାର ଦେଖିକି ପଳେଇବା।
ହଉ।
ଆଉ କଣ?
ମୁଁ ମଝିରେ ଯୋଉ ପଜ ହେଇଯାଉଛି ସେଥିପାଇଁ ସାଙ୍ଗେ ସାଙ୍ଗେ କଣ ଗୋଟେ କହି ଦଉଛି ହୁଁ ହାଁ ତାପରେ ଏମିତି।
ଆଛା ଆଚ୍ଛା ହଁ ତାପରେ ଆମର ଯୋଉ ଚିଲିକା ଯିବା। ସେଠିକି ଗୋଟେ ଦିନ ଯିବା ରବିବାର ଯାଇକି ରବିବାର ଆସିବା। ତାପରେ କୋଲକାତା ଯୋଉ ଯିବା ଆମେ କୋଲକାତା ପାଇଁ ଗୋଟେ ସପ୍ତାହ ନୁହଁ ତିନି ଚାରି ଦିନ ରହିଆ।
ହଉ।
କୋଲକାତା ଦି ତିନି ଦିନ ରହିବା ଆଗେ ହଁ ସେମିତି କଥା ହେଇଚୁ। ଦେନ୍ ଆମେ ଯିବା କୁଆଡେ ଅ ତା ପର ଇୟର କୁଆଡେ ଯାଇଥାନ୍ତେ? ଟିକେ
କୋରାପୁଟ।
ହଁ କୋରାପୁଟ ଯିବା ଯୋଉ ସିନୁ ଘରେ ରହିବା ସପ୍ତାହେ। ସେଇଟା ସବୁଠାରୁ ହଏଷ୍ଟ।
ବାପାଲୋ। କଁ ହବ?
ପୁରା ଗୋଟେ ଘରେ ରହିବା ଆମେ, ବୁଝିପାରୁଚୁ ଟି?
ମୁଁ ବୁଝୁଛି ବା ଯଦି ଘରେ ଜାଣିବେ କି ସେଟା ଇଣ୍ଟର୍ନସିପ ନୁହଁ ଆଉ ମିଛ
ନା ସେଟା ଜାଣିପାରି ବେନି।
ତାପରେ, ଟୋଟେ ଟୋଟେ ହବ, ମ
ସେ ଜାଣି ପାରିବେନି, ଆମେ କହିବା ଆମେ ଅଲଗା ପକେଇଥିଲୁ ଇଣ୍ଟର୍ନସିପ୍।
ମୋ ଘରେ କହବେ କିି, ତୁ ଇଣ୍ଟର୍ନସିପ୍ ପାଇଁ ଯାଆନା ଘରେ ବସ୍।
ଯିବି କହିବୁ। ଆମେ ଦେଖେ, ଶୁଣେ ଆମେ କୋଲକାତାରୁ ହିଁ ଷ୍ଟାର୍ଟିଂ କରିବା। ସେଇଟା ଦିଇ ତିନି ଦିନ ଯିବା ଆମେ ଗଲା ପରେ ଅବ୍ୟୁସିଲି ତାପରେ ସପ୍ତାହଟା ଅ ମାନେ ଛାଡ଼ିଦେବେ।
ହଉ ଆଉ ଠିକ୍ ଅଛି। ଦେଖିବା ସେତେବେଳେ। ମତେ ତ କାଇଁ ଲାଗୁନି ଛାଡିବେ, ଏ ୱାଟର ପାର୍କ ହୁଁ।
ୱାଟର ପାର୍କ କଣ ଛାଡ଼ିବେନି?
ନାଇଁ ଘରେ କହଲେେ ତ ଛାଡିବେନି। ପଇସା ତ ମୋ ପାଖରେ ଏବେ ଟଙ୍କାଟେ ନାହିଁ। ଏମାନେ ଯୋଉ ଆସିଥିଲେ ଭାଇ ମୁଁ ପୁରା କାଁ-କାଙ୍ଗାଳ ହେଇଯାଇଛି। ତାପରେ ପଇସା ମାଗିବି ତ ପାରିବିନି ଘରେ। ଦେଖିବା ଛାଡିବେନି ତ ମୋ ବାବା କହିବି ୱାଟର ପାର୍କ ଯାଉଛି ସେ କେମତି ଛାଡିବେ। ମିଛ କହିବି କେମତି ଯିବୁ ମୁଁ କହି କେତେ ମିଛ କହିଲିଣି ଏବେ। ମାମାକୁ ସତ କହିକି ଯାଉଛି।
କଣ ଏତେ ଡରୁଛୁ କହିଲୁ? ମିଛ କହିଲେ ହିଁ ମାନେ କଣ କହିଲୁ ଆଗକୁ ବଢନ୍ତି ଲୋକ।
ଏ ବୋପା ମା। ମୁଁ ତ ଫାଷ୍ଟ ଟାଇମ ଏଇଟା ଶୁଣୁଛି ମୋଟିଭେସନ।
ହଁ ତୁ ମୋ ଆମ ସହିତ ମିଶିଲେ ଆହୁରି କେତେ କେତେ ମୋଟିଭେସନ ପାଇବୁ ଏଇ କଣ ଗୋଟେ ଅଛି।
ମାମାଙ୍କୁ ସତ କହିକି ଯାଉଛି। କିନ୍ତୁ ବାବାଙ୍କୁ କହୁନି, ମାମାଙ୍କୁଁ ୱାଟର ପାର୍କ ଗଲେ ବି ସତ କହିକି ଯିବି। କିନ୍ତୁ ଦେଖିବା କେତେବେଳେ ସେ କହିବ ମନା କରିବ, ସେ ସବୁ ଜିନିଷରେ ମନା କରିବେ, ମୁଁ ତ କନଭେନ୍ସ କରଦିଏ ମୁଁ କହିବି ପ୍ଲିଜ। ହୁଁ ଉଁ-ହୁଁ ହୁଁ ହୁଁ।
ଆଉ ୱାଟର ପାର୍କ ଯିବା। ମସ୍ତ ସିିନୁ ଆସିଲେ ହିଁ ଯିବା ଆଉ। ତା ପୂର୍ବରୁ ଗୋଟେ ପ୍ଲାନ ଅଛି। ଜୟଦେବ ବାଟିକାର।
ହଁ ବା ବେଲେ ଲୋ ରେ କଥା ହଉଥିଲେ ଆମେ।
ହଁ।
ରେ ଅଛି।
ସେଇଟା ରବିବାର କି ତା ପରେ।
ଏଇ କଲେଜ୍ ଖୋଲିଲା ଭିତରେ କରିବା ତ।
ହଁ ହଁ। ଏଇ ରଜ ଭିତରେ।
ହଉ ହଉ, ଠିକ୍ ଅଛି।
ମୁଁ କହୁଛି କି ରବିବାର ଗଲେ ଭଲ ହୁଅନ୍ତା ନୁହଁ?
ହଁଁ ହଁ। ରବିବାର କରିବି ମରିବି, ଶନିବାର ରବିବାର ଯାହା ପ୍ଲାନ୍ ହବ କାରଣ ଆମର ଇଆଡେ ଅଛି ମୁ ଏତେ ଟାୟାର୍ଡ ହେଇକି ମାନେ ଟାୟାର୍ଡ ହେଇଯିବା ବୋହୁତ୍।
ଟାୟାର୍ଡ ହେଇକି ଆଉ କମ୍ପ୍ୟୁଟର କ୍ଲାସ ଯାଇହବନି, ସେଇୟା କହୁଛି। ହୁଁ। ତ ସେଥିପାଇଁ ଶନିବାର ରବିବାର ହିଁ ଆଉ ତାପରେ ରବିବାର କେତେ ତାରିଖ କହିଲୁ ଟିକେ?
ସେଟା କ୍ୟାଲେଣ୍ଡର ଦେଖିବାକୁ ପଡିବ। ତ ତା ପାଇଁ ତୁ ଏବେ ନନ୍ ଷ୍ଟପ୍ ଗପି ଚାଲ।
ଆଉ ତ କ୍ୟାଲେଣ୍ଡର ମୁଁ ହିସାବ କରୁଛି ଦେଖ ତୁ ଶୁଣେ ମୋ କଥା ମୁଁ ଖାଲି ହିସାବ କରୁଛି ହେଲା ଆମର ମନେକର ଆଜି ହଉଛି ବୁଧବାର। ଆଜି ବୁଧବାର ତିନି ତାରିଖ। ଗୁରୁବାର ଚାରି ତାରିଖ। ଶୁକ୍ରବାର ପାଞ୍ଚ ଫର୍ଟିନ, ଆଚ୍ଛା ଫର୍ଟିନରେ ତ ରଜ ଆମେ ସେକେଣ୍ଡ, ସେ-ସେଦିନ ଯାଇପାରିବାନି। ତ ଏଇ ଗୁ- ରବିବାର ଚାଲ। କାଇଁନା ମଝିରେ ଆମେ କୋଉଦିନ ଯିବାନି।
ଆରେ ଆମର ତ ବ୍ୟାକ୍ ଟୁ ବ୍ୟାକ୍ ପ୍ଳାନ ଅଛି ରବିବାର ଟା ବି ପ୍ଲାନ ଘରୁରୁ ଏତେ ଦିନ ବାହାରିଆ?
ସେଇଆ ତ ମୁଁ ଭାବୁଛି, ବିନ୍ଦୁସାଗର ଇଏ ଇଏ
ବୋହୁତ୍ ଭଲରେ ସୋଦା ଶୁଣିବି ମୁଁ।
ମୁଁ ବି ତ ଶୁଣିବି ନା। ମାନେ ରବିବାର ଦିନ ତ କଥା ମୁଁ ଜୟଦେବ ବାଟିକା କହିବିନ ହିଁ ମୁଁ ତ କହିବି ଏ ଆଇ।
ଏ ଆଇ ମୁଁ କହିପାରିବିନି ଘରେ। ମୋ ବାବା ମିଛ ଭାବି ସାରିଲେଣି ମତେ ସତ କହିବାକୁ ପଡିବ। ହୁଁ।
ଆଉ ବିନ୍ଦୁସାଗର ପ୍ଲାନ ରଖିଦେଇଚି। ମୁଁ ସେଇଥି ପାଇଁ କହୁଥିଲି କାଲି ବିନ୍ଦୁସାଗର ପ୍ଲାନ ଟା ହେଇଥିଲେ।
ଏ ଡ୍ୟାନ୍ସ ଶିଖିଲେ ଯାଇକି କଣ କରିବା କହିଲୁ ବିନ୍ଦୁସାଗରରେ। ପ୍ରପର ପୁରା ଶିଖ ଖିକିକି ଯିବା। ପଛେ ଡେରିରେ ଯିବା ଏବେ ଟାଇମ୍ ଅଛି ଛୁଟି ଖୋଲିଲେ ଯାଇ କେବେ ଗୋଟେ କରିଦବା କିନ୍ତୁ ଏମିତି ଯିବାନି।
ହଉ ଠିକ୍ ଅଛି ଶିଖିକି ଯିବା। ଆଉ ତା ଭିତରେ ଛାତ ଉପରେ କିଛି ଡ୍ୟାନ୍ସ କରିଦବା କି? କି ନହେଲେ ଏ ବି ଡି ଏ ପାର୍କ ରେ?
ଯୋଉଗୁଡା ମୁଁ ରଖିଚି ସେଗୁଡା ପୁରା ହେଇପାରିବ ଏଇଠି ପାର୍କ ରେ ଛାତ ଉପରେ। ଆଉ ଯୋଉଟା ତୁ ରଖିଚୁ ସେ ଯୋଉ ପୁରା ପଚିନାମା ହେଲା କି ସେ ଯୋଉ ଏନକମ ସଙ୍ଗ ସେଇ ଗୁଡା ସବୁ ପୁରା ପ୍ରପର ଏମିତି ଗୋଟେ ଭଲ ଜାଗାରେ କଲେ ମାନେ ଯେମିତି ମନ୍ଦର ଫନ୍ଦିର ପାଖ ଜାଗାକୁ ସେମିତି ଭଲ ଲାଗିବ। ଯେମତି ତୁ ଦିଶ୍
ହଁ ସେୟା ତ କହୁଚି। ସେଇଟା ସେମିତି କଲେ ବାକି ଆମର ବି ମୁଁ ଗୋଟେ ଗୋଟେ ଭୁଲି ଯାଇଥିଲି ଭାସ୍କେଶ୍ୱରରେ ବି ତ ହବ ନା?
ହଁ ହଁ ହବ। ଆଉ ଏଇ ଭିଡିଓ ଆଇଡିଟା ଯଦି ତୁ ମତେ କହିଥାନ୍ତୁ ସେତେବେଳେ ମୋ କଜନସ୍ ହେରିକା ଆସିଥିଲେ ସେଇା ଟାଇମ ରେ ଆମେ ଯାଇ କରିଦେଇଥାନ୍ତେ ସେମାନେ ଭିଡିଓ ବି କରିଦେଇଥାନ୍ତେ।
ଆରେ ତୁ ମତେ କହିଲୁନି ମୋର ତ ଏବେ ମୋର ରିଲ କୁ ଆସିଲା ବୋଲି ମୁଁ ଦେଖିଲି ସେ ଯୋଉ ବାଚିନ୍ଦମା ମୋର ୟୁ ଟୁବ୍ ସ୍ସର୍ଟ ରେ ପୁରା ଭର୍ତ୍ତି ତ ମତେ ଟିକେ ଇଚ୍ଛା ହେଲା।
ଓଃହ ସେଇତ ଆଉ ଥିଏଟ ତ ମୁଁ କହିଥିଲି ଏଜାମ୍ ସରିଲେ କରିବି ଏପର୍ଯ୍ୟନ୍ତ କରିନି। ଆଉ ଏମାନେ ତୁ ତ ବହୁତ ଭଡିଓ ଭାବିଥିଲି କରିବି ବୋଲି କିଛିଟା କମେଡି ରଲିସ୍ ଗୁଡ଼ା। କିଛି ହେଇପାରନି। ସିଏ ତ! ! ! ! ! ! ! ! ! ! ! ବୋର ହେଇ ହେଇ ପଳେଇଲେ କହିଲେ କି ତୁ ବୁଲେଇଲୁନି ଦି ଦିନ କାଇଁ ଘରୁ ବାହାରିଲୁନି। ମୁଁ କହିଲି ଦି ଦିନ କଣ ତ ଯାଇଥିଲି ନା ନାଇଁ ମୁଁ କହିଲି ଆରେ ଭାଇ। ମୁଁ ଆକ୍ଚ୍ୟୁଅଲି ତାଙ୍କ ଘରେ ଆସି କୁହେ ତ ମୁଁ ମାର୍କେଟ ଯାଇ ଥିଲି। ତା ପରଦିନ ଆସି କହିଲି ମଲ୍ ସେ କହିଲେ କି ହଁ ତୁ । ତୁ ଏ ଆଇ ଆଚ୍ଛା। ।
ତୁ ତାଙ୍କୁ ବୁଲିବାକୁ ଟିକେ ନବା କଥା ନା ମୋ କଜିିନସ ମାନେ ଥିଲେ ଭାଇ
କୁଆଡେ ନ ନେଇଚି କହିଲୁ ମୁଁ ଦେଖେ ମୁଁ ଗ୍ୟାଲେରିୟାନ ନେଇଚି ତାଙ୍କୁ ମୁଁ ମ୍ୟୁଜିୟମ୍ ନେଇନି ଏଥର ବିକଜ ମ୍ୟୁଜିୟମ୍ ଆଥର ଯାଇଥିଲେ। ତା ପରେ ଉଁ ଆଉ ଖଣ୍ଡଗିରି ନେଲି। ତା ପରେ ଉଁ କୁଆଡେ ନେଲି କୁଆଡେ ନେଲି? ଉଁ ଲିଙ୍ଗରାଜ ନେଇଚି। ସାଇବାବା ମନ୍ଦିର ନେଇଚି।
ଆର ବହୁ ବହୁତ ଜାଗା ଥିଲା ଯେମିତି କିି ଏକ୍ରାମବନ ହେରିକା କି ତୁ ୟାଡେ ନେଇ ପାରଥାନ୍ତୁ କୁଆଡେ କହିଲୁ? ଏ ଯୋଉ କଣ? ଆମର ଜୟଦେବ ବାଟିକା। ତା ପରେ ଆଉ ଗୋଟେ ଅଛି ମାନେ ଆଁ କଣ ବହୁତ ସାରା ଜାଗା ଅଛି।
ନେଇ ପାରିଥାନ୍ତି ଖରା ହଉଥିଲା ମୁଁ ବାହାରିଲିନି। ତା ଧେରେ ସେମାନେ ରାଗୁଚନ୍ତି କି ତୁ ଆଉ ପାଞ୍ଚ ଦିନ ୱେଟ କରି ପାରୁଲୁନି କମ୍ପ୍ୟୁଟର୍ କ୍ଲାସ୍ ଜଏନ କରିଦେଲୁ। ତ ମୁଁ କହିଲି କି ଆରେ ଭାଇ ଜଏନ କରିବାର ଥିଲା ବ୍ୟାଚ୍ ଷ୍ଟାର୍ଟ ହେଇଯିବ। ନା ନାଇଁ ନାଇଁ ଆମେ ଜାଣିଚୁ। ଠୁଣିକି ଗୋଟେ ଇଏ ସିଏ ମୁଁ କହିଲି ହଉ ଯାହା ଭାବୁଚୁ ଭାବ। ଯା ତ ମତେ କହିଲେ କି ଆଉ କେବେ ବି ଆମେ ଆସିବୁନି ମାନେ ସେଇ ଭାଇ ହେରିଆ। କେବେ ବି ଆସିବୁନି ଯେତେବେଳେ ମାମା ନଥିବେ ମାନେ ମୋ ମାମା ନଥିବେ। ସେମାନେ ଥିଲେ ହି ଆସିବି। ମତେ କହୁଥିଲେ କି ଚାଲ ଚାଲ କାଲକାଟା ପଳା ଆମ ସହିତ ଆସେ। ମୁଁ କହିଲି ନାଇଁ ଯିବିନି ଆଡ଼େ କମ୍ପୁଟର କ୍ଲାସ ଅଛି ନା ଯାଇି ଦୁଗାୂଜାରେ ଆସିବି ଯି ଆସିବି।
ଆଚ୍ଛା ଆଚ୍ଛା ସେମାନେ କୋଲକାତା ଗଲେ ସେରେ ବୁଲାନ୍ତି।
ହୁଁ ବୁଲନ୍ତି। ଏବେ ଯାଇକି ଟିକେ ବୁଲାବୁଲି କହିଲେ ଏାନେ ବୁଛନ୍ତି। ସବୁବେଳେ ଆମେ କାଲକାଟା ଯାଉ ଘରେ ବସିବୁ ଘରୁ। କାଲି ଘରୁ ଷ୍ଟେସନ ଷ୍ଟେସନୁ ଭୁବନେଶ୍ର ଷ୍ଟେସନ। ଭୁବନେଶ୍ୱର ଷ୍ଟେସନ ଘରୁ ଏମିତି ହି ଚାଲେ। ଏବେ ଟିକେ ଯେହେତୁ ଆମେିଦି କରୁଛୁ ମାନେ ବଡ ହେଲୁଣି କହୁଛୁ ଚାଲ ବୁଲିବା ତ ବୁଲଉଛନ୍ତି। ଆଉ ସୁମିତ ଧରିକା ବି ବଡ ହେଇଗଲେଣି। ସିଏ ୟାଡୁ ସେମାନେ ବି କହିଚନ୍ତି କି ଆସିଲେ ବୁଲେଇବୁ ବୁଲାନ୍ତି ବି ମୁଁ ଗଲେ। ହୁଁ।
ସେମାନେ ଥିଲେ ଏଇଠି ତ ତାଙ୍କୁ ଆଟଲିଷ୍ଟ ମାନେ ବୁଲିଆକୁ ନବା କଥା ମାନେ ପିଇସି ହଁ ଡେଲି ଡେଲି ଯାଇକି ଥକିଯିବେ ତ ନଗଲେ ବି ତୁ ତାଙ୍କୁ ନେଇକି ବୁଲିବା କଥା ଲାଇକ୍ ଏକ୍ସପ୍ଲାନେଟ୍ ବି ନେଇନଥୁବୁ ଏସପ୍ଲାନେଟ୍ ନେଇ
ଆଉ ସେମ ଜିନଷ କଣ ଜାଣଲେ ତ ଏକ୍ସପ୍ଲାନେଟ୍ ଆଉ କଣ ନେଇକି ଯିବି।
ଗୋଟେ ମୁଭି ଦେଖେଇ ଦେଇଥାନ୍ତୁ।
ମୁଭି କଥା ମୁଁ କହିଲି ସିଏ ହୋଉ ହୋଉ ହୋଉ ହୋଉ କହିକି ସେ ପଳେଇଲେ ଆମ ମୁଭି ହେଲାନି। ଆ ମୁଭି ପାଇଁ ମୁଁ ଆଜ ଉଁ କଣ କହିଥାନ୍ତି ଛାଡ। ତାଙ୍କୁ ପଚାରଲି କୋଉ ମୁଭି ଦେଖିବ ମୁଁ ଭାବିଲି ଆଉ ଆମୁକୁ କିଛି ଦେଖେଇବେନି ସେଇ କ୍ରୀଷ୍ଣବତାରମ୍ ଦେଖେଇ ଦେବି। ସେଇଟା ବି ଆଉ ହେଲାନି ମୁଁ ପ୍ରାଇଜ ଦେଖୁଥି ଆକଚୁଆଲି ପିବିଅର୍ ର ବହୁତ ହାଇ ଦେଖେଇଲା। ତାପରେ ମୁଁ ତ ଜାଣିନି ଭାଇ ବସ୍ ଫସ୍ କିଛିିବି କି ତାଙ୍କୁ କୁଆଡେ ଦୂରକୁ ନେଇକି ଯିବି। କେଶରୀ ହୋଉ କି କୁଆଡେ ତ ସେଥିପାଇଁ ମୁଁ ସିଏ ଭୁଲି ହିଁ ମାଇଣ୍ଡୁ କାଢି ହିଁ ଦେଲି ।
ହଁ କେସରୀ ଯାଇଥାନ୍ତୁ ଏମିତି ତୁ ବସ ଦେଖିନୁ। କଲେଜରୁ ଡାଇରେକ୍ଟ ବସ୍ ଯାଉଚି ପେଶରି କେଶରୀକି ଆମେ ସେଦିନ ଯାଇଥିଲୁ କଲେଜର ଆଗ ପଟ ଗେ
ଓଁ ମୁଁ କିଛି ସେ ବସ୍ ଭାଇ କିଛି ଜାଣିପାରୁନେଇ ମୁଁ ମାରିବି ଆମ ବସରେ ଗୋଟେ ବସ୍ ଦେଖେଇବ ଯେ ସିଏ ଛେନାଗୁଡ଼ା ମୋ ମୁଣ୍ଡ ଉପରୁ ଯିବ ସବୁ।
ଆଉ ତୁ ପଚାରି ଦେଇଥାନ୍ତୁ ସ୍ନେହାକୁ ସେ ଦେଖିକି ତତେ ଟାଇମିଂ କହିଦେଇଥାନ୍ତା ତୁ ପଳେଇଥାନ୍ତୁ। ଚାହିଁଥିଲେ ଯାଇପାରିଥାନ୍ତୁ ବୋହୁତ କିଛି ଅପସନନସ୍ ଥିଲା।
ଛାଡ ସିଏ ମୁଭି ଦେଖିବେନି କହିଲେ ମୁଁ କହିଲି ଅ ମୁଭି ଏ ନା ଛାଡ ମୁଭିି କଥା ଛାଡ। ତାପରେ ପୁରୀ ତ ମେନ୍ ତାଙ୍କ ରିଜିନ୍ ଥିଲା ପୁରୀ ପୁରୀ ବୁଲିଦେଲେ ତାପରେ ପଳେଇଲେ ଯଦି ବି ପୁରୀ ମୁଁ ଅଧା ଲାଷ୍ଟ ଯାଏ ବି ବୁଲେଇ ନଥାନ୍ତେ ସମସ୍ତେ ଥାନ୍ତେ। ଏପର୍ଯନ୍ତ ଥାଆନ୍ତେ ପୁରୀ ବୁଲଦେଲେ ବୋଲି ପଳେଇଲେ। ଏଇଟା ଫିରବି ହାଇଏଷ୍ଟ ରହିଚନ୍ତି ସେମାନେ ନହେଲେ ତା ପୂର୍ବରୁ ତ ଆସିକି ଦି ତିନି ମାସ ରହୁଥୁଲେ ଯେତୋଳେ ମୁଁ ଛୋଟଟା ଥିଲି। ଉ ଉଁ ହଁ।
ଏବେ ତଥାପି କେତେ ଦିନ ନାଇଲେ ପନ୍ଦର କୋଡିଏ ଦିନ?
ହଁ ଉଣେଇଶ ଦିନ ପାଖାପାଖି ରହିଲେ ଉଣେଇଶ ଦିନ ରେ ହିଁ ଗଲେ।
ଆଚ୍ଛା ଆଚ୍ଛା।
ଜଣା ପଡୁନି କି ସେ ଏତେ ଦିନ ରହିଲେ ମତେ ଲାଗୁଚି ଗୋଟେ ଦି ସପ୍ତାହ ହେଇଯାଇଛନ୍ତି
ମୁଁ ତ ସେୟା କହିଲି କି ଦଶ ଦିନ ଖଣ୍ଡେ ରହିଛନ୍ତି ମ ମାମା କହିଲା ଦଶ ଦିନି ନାହିଁ ବେଶୀ।
ହଁ ମତେ ଲାଗିଲା କି ଏମିତି ଗଣୁ ଗଣୁ ପାଞ୍ଚ ଛଅ ଦିନି କି ସାତ ଦିନ ଉପରକୁ ହେଇଚି। ଦେଖିଲା ବେଳକୁ ଏତିକି
ଆଉ ତୋ ଭା ତୋ ଭାଇ ଦିଟା ଆଗୁଆ ଟିକେ ପଳେଇଲେ।
ହଁ। ସିଏ ଭାଇ ସିଏ କଣ ପୋଷ୍ଟ କରୁଛି ତାକୁ ମୁଁ କହିଲି କଣ ପଠେଇବୁ ବୋଲି ପଠେଇନୁ ମୁଁ କହିଲି ଇଏ କଣ। କୋଉଚି କି ହସିଲା କହିଲି କି ଏଇଟା ସେଏ ଆଉ ଯାହା ହୁଁ ହଁ ମୋର କାମ ଅଛି।
ହଉ ରଖ
ହିଁ ହିଁ ହିଁ ହିଁ ହିଁ ହିଁ।